ହ
ହାଲୋ।
କଣ କୁହନ୍ତୁ କଣ କରୁଛନ୍ତି। ହାଲୋ।
ମୁଁ ମୁଁ ଏବେ ସନ୍ଧ୍ୟା ଜାଅ ସନ୍ଧ୍ୟା ଘଡ ହେଇଛି ତେଣୁ କରି ମୁଁ ଏବେ ଯାଉଛି ରୁ ଟି କରିବା ପାଇଁ ପ୍ରସ୍ତୁତ ହଉଛି।
ହୁଁ
ଅଟା ଚକଡି ବି। ଆଉ ରୁଟି କରିବି। ଆଜି ଭାବୁଛି ଟିକେ ପନିର ଭୁଜିଆ କରିବି।
ପନିର ଭୂଜିଆ କେମିତି ହୁଏ କରିକି ଦେଖେଇଲେ।
ତେଣୁକରି ପରି ଭଲ ହବ ବୋଲି ଭାବୁଛି ଆଉ। ଆଉ ତମେ କଣ କରୁଥିଲ।
ମୋ କଥା ଆପଣଙ୍କୁ ଶୁବା ଯାଉନି କି।
ଶୁବୁଚି।
ହଉ ଠିକ ଅଛି। କୁହନ୍ତୁ।
ହଁ ପନିର୍ ଭୁଜିଆ ଟିକେ କରିବି ଆଉ।
ପନିର ଭୁଜିଆ କେମିତି କରିବେ କୁହନ୍ତୁ?
ପନିର ଭୁଜିଆ କରିବି ଆଗ ପ୍ରଥମେ ପିଆଜ କଞ୍ଚା ଲଙ୍କା। ଟମାଟୋ କାଟି କାଟିକି ରଖିବି। ତାପରେ କଣ କରିବି ନା ପନିର୍ କି ଆଣିବି ଆଣିକି ଭଲ ଭାବରେ ଚକଟିଦେବି। ଭଲ ଭାବରେ ଚକଟି ଦେଇକି ତାକୁ ମୁଁ ରଖି ଦେବି ତା ଆଗ ତେଲ ପକେଇବି ତେଲ ପକେଇକି ପନିର୍ କି କଣ୍ କରିବି ତେଲ ପକେଇବି ତାପରେ ପିଆଜ ପକେଇବି ତାପରେ କଞ୍ଚା ଲଙ୍କା ପିଆଜ ଟିକେ ଲାଲ୍ ଲାଲ୍ ହେଇଯିବ ତାପରେ ଟମାଟୋ କଞ୍ଚା ଲଙ୍କା ପକେଇବି ଟମାଟୋ କଞ୍ଚା ଲଙ୍କା ପକେଇକି ସେ ଟିକେ ଲାଲ୍ ହେଲାଠୁ ପନିର୍ କି ପକେଇବି। ସେଥିରେ ପନିର୍ ପକେଇ ସାରିଲା ପରେ ଗରମ୍ ମସଲା ପିଆଜ଼ -ଅଦା ପିଆଜ ଅଦା ରସୁଣ ଟିକେ ନାଙ୍କୁ ଯଦି ଥିବ ବଟା ନହେଲେ ଛେଚା ବି ପକେଇଲେ ବି ଭଲ ଲାଗିବ ଛେଚା ଆଉ ପକେଇକି ତାକୁ ଭାଜିବି ଅଳ୍ପ ହାଲ୍କା ବେଶୀ ଯେମିତି କଡ଼ା ହବନି। ଅଳ୍ପ ଭଜା ହବ ସେଥିରେ ଗରମ୍ ମସଲା ଟିକେ ପଡିବ ପନ୍-ଶୁଖି- ଏଇ ଲଙ୍କା ଗୁଣ୍ଡ ଟିକେ ପଡିବ ଆଉ କାଶ୍ମୀରୀ ଲଙ୍କା ଥିବ ଯଦି ସେଇଥିରୁ ଟିକେ ଗୁଣ୍ଡ ପଡିବ। ପଡେଇକି ସେଇଟା ପନିର ଭୁଜିଆ ସେ ସାଧା ଉପରେ ପନିର୍ ଭୁଜିଆ ଆଉ ସେଇଟା ଭଲ ଲାଗିବ ଟିରେ ଖାଇବା ପାଇଁ ପରଟାରେ ଖାଇବା ପାଇଁ ସେଟା ଭଲ ଲାଗେ। ଆଉ ତମେ ଆଜି ସନ୍ଧ୍ୟାବଳେ କଣ ଖାଇଥିଲ?
ମୁଁ ସନ୍ଧ୍ୟାବେଳେ କିଛି ଖାଇ ନଥିଲି।
ସେମିତି ହଁ ସନ୍ଧ୍ୟାବଳେ ଯାହାହଲେ ଖାଇଥିବ ନା ଆଉ।
କିଛି ବି ଖାଇନି।
ଅ- ଖାଇଲନି ବିସ୍କୁଟ୍ ତମ ଘରେ କଣ ବିସ୍କୁଟ୍ ନାହିଁ। କି ଅଲଗା କଣ ନାହିଁ ଯାହା ନି
ହୁଁ- ଆମ ଘରେ କିଛି ବି ନାହିଁ।
ହୁଁ ସେମିତିରେ ହୁ- ତମେ ଯଉ ଇଏ ସେମିତି କ କଥା ସିନା ଭଲ କହିଲେ ହବ। ହଉ ଆଉ ରାତିରେ କଣ ଖାଇବ କୁହ?
ରାତିରେ ମୁଁ ଖାଇବି ରୁଟି ଆଉ ପନିର୍ ଭୁଜିିଆ।
ହୁଁ ଆମେ କାଲି ଗୋଟିଏ ବାହାଘରକୁ ଯାଇଥିଲୁ। କହୁଚି ଆଉ ତମେ ତମ ନ ବାହାଘରରେ ସେଥିରେ ଭଲ ଆଇଟମ୍ ଗୁଡଏ କରିଥିଲେ। ସାଧା ଉପରେ କରିଥିଲେ ମକା ଆଉ ପନିର୍ ଷ୍ଟିକ୍ ଗୁପ୍ ଚୁପୁ, ଦହିବରା ଏମିତି ସବୁ କରିଥିଲେ। ଆମେ କିନ୍ତୁ ଖାଇଲୁ ଉଁ- ଆ- ଆମିଷ ଉପରେ ତ ବହୁତୁ ପ୍ରକାର ଆଇଟମ୍। ଆମେ ବା ଆମିଷ ଖାଉନୁ ଆମେ ସାଧା ଖାଉଚୁ। ତେଣୁକରି ଆମେ ଖାଇଲୁ ମକା ଆଉ ଗୁପଚୁପୁ ହଁ ଗୁ- କ- ଗୁପଚୁପ ଆଉ ଏମିତି ଆମେ ସାଧା ସାଧା ଖାଇଲୁ ତ ଆଉ ରୁଟିରେ ଖାଇଲୁ ରୁଟି ଆଉ ମୁଁ ଭାତ ରାଇଚ ଆଉ ପ କରିଥିଲେ ତାପରେ ପନିର ତରକାରୀ କରିଥିଲେ ଡାଲି କରିଥିଲେ। ଖଟ୍ଟା କରିଥିଲେ ସେ ସବୁ ପ୍ରକାର ବିଭିନ୍ନ ପ୍ରକାରର ଆଇଟମ ସବୁ କରିଥିଲେ। ସେ ଆଇଟମ ସବୁ ଆମେ ଖାଇଲୁ। ହଁ ଖାଇକି ଭଲ ଲାଗିଲା, ଆଉ ଯୋଉମାନେ ଆମିଷ ଖାଇଲେ ସେମାନେ ତା ପରେ ସବୁ ପରେ ଖାଇଲେ ଆଉ। ଆଉ ତମେ କୁହ ତମର ଆଜି କଣ ଖାଇବ କଣ କରିବ ତମେ ସେ ବିଷୟରେ ଟିକେ କୁହ ଆଉ?
ହଁ ମୁଁ କହୁଛି।
ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀ ଜଗନ୍ନାଥଙ୍କ ଶା କୃତିରେ ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା। ଏକ ଅତି ମହତ୍ଵପୂର୍ଣ୍ଣ ଏବଂ ପବିତ୍ର ପର୍ବ। ଜ୍ୟେଷ୍ଠ ମାସ ସୁ ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ବିଶେଷ ନୀତି ଅନୁଷ୍ଠିତ। ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ଶୁଭ ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର। ଏବଂ ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନ ମଣ୍ଡବ କୁ ନିଆଯାଇଥାଏ। ସେଠାରେ ସୁନା କୂଅରୁ ସଂଗୃହିତ ଏବଂ ବିଭିନ୍ନ ଔଷଧୀୟ ସୁବାସିତ ଜଳରେ ଶହେ ଆଠ ଟି ସ୍ଵର୍ଣ୍ଣ କଳସରେ ଦେବତା ମାନଙ୍କର ମହାସ୍ନାନ। ସମ୍ପର୍ନ୍ନ ହୋଇଥାଏ। ଏହି ପବିତ୍ର ସ୍ନାନ ପରେ ପ୍ରଭୁଙ୍କୁ ବିଶେଷ ଭାବେ ହାତୀ ବେଶ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏହା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ। ବିଶ୍ୱାସ କରାଯାଇଥାଏ ପ୍ରାୟ ପନ୍ଦର ଦିନ। ପାଇଁ ସେ ଏକାନ୍ତରେ ଅଣସର ଘରେ ବିଶ୍ରାମ ନେଇଥାନ୍ତି। ସ୍ନାନ ଯାତ୍ରା ପରଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଚାଲିଥାଏ।
ହଁ କୁହ ହଁ ହଁ ଶୁଣିପାରୁଛି କୁହ। ହଁ ଶୁଣିପାରୁଛି କୁହ।
ହଁ ଏବେ ଆପଣ କୁହନ୍ତୁ।
ମୁଁ ଏବେ ଆମ ମାମା ଅଛନ୍ତି। ତାଙ୍କୁ ଆଜି ଯିବି ଖାଇବାକୁ ଦେବି ପଖାଳ ଭାତ ଆଉ ଭେଣ୍ଡି ସିଝେଇଥିଲି। ଆଉ ଆଳୁ ଖାଇବେନି ତାଙ୍କର ଡାଇବେଟିସ୍ ଅଛି। ଖାଇବେନି ତେଣୁକରି ଝୁଡ଼ଙ୍ଗ ଆଳୁ ଭାଜିିଥିଲି। ଆଉ ହଁ ଆଉ ଝୁଡଙ୍ଗ ଆଳୁ ଭଜା ଡାଲମା। ଆଉ ଭେଣ୍ଡି ସିଝା କଚା ଲଙ୍କା। ଏହିପରି ତାଙ୍କୁ ଖାଇବା ପାଇଁ ଦବା ପାଇଁ ପ୍ରସ୍ତୁତ କରୁଛି ଆଉ। ଏଇ ଖାଦ୍ୟ ପ୍ରଣାଳୀ ସବୁ ଦେବି ଆଉ। ଆଉ ତାରେ ରୁଟିକିି ଅଧା ବେଲିକି ତାକୁ ରୁଟି କିି ବେଲିବି। ତାକୁ ସେକିବି ପନିର ଟିକେ କରିବି। ତାପରେ ଆଉ କଣ ଆଉ ସେ ଖାଇବେ ପିଲାମାନେ ଖାଇବେ। ଆଉ ଆମେ ଖାଇବୁ ମୁଁ ଆଜି ଭାତ ଖାଇନଥିଲି ତାକୁ ମୁଁ ପକା ଭାବିଛି। ମୁଁ ପଖା ପଖାଳ ଯୋଡେ ଖାଇବି।
ଆଚ୍ଛା ପଖାଳ ଯୋଡେ ଖାଇବି ଆଉ।
ସେଇପରି କ ଖାଇବି ବୋଲି ଭାବୁଛି। ସମ୍ ବାରବି ଇନ୍ତି ବନେଇବି ସେ ଭାତ ଖାଇବେ। ଥଣ୍ଡା ଆଉ ରୁଟି ବେ
ଆପଣ କହୁଥାନ୍ତୁ ମୁଁ ଯାଇକି ଆସୁଛି।
ହଉ। ରୁଟି ବେଳିବି ଇଏ କରିବି ଉଁ ତାପରେ ତରକାରୀ କଣ କରିବି କୁକୁର ମାନଙ୍କୁ ଖାଇବାକୁ ଦେବି। ଗୋଟେ କୁକୁର ତ ଖାଉନି ଯେ ତାକୁ ରୁଟି କଲେ ଯାଇଁକି ସେ ଖାଇବ। ଭାତ ଖାଉନି ଜମା। ଆଉ କଣ କରିବି ରୁଟି କରୁଚି। ରୁଟି କଲେ ସେ ଜାରଟି ରୁଟି ଖାଇବ ଆଉ ଗୋଟିଏ କୁକୁର ତ ଜମା ଖାଉନି କିଛି। ସିଏ ତାକୁ ରୁଟି ଟିକେ ବତୁରେଇକି ଚକଟିକି ଦେଲେ ଅମୁଲ୍ ଟିକେ ପକେଇକି ସେ ଖାଇବ। ଆଉ ଆର ରାତିର ଆଉ। ଗରମ ବହୁତ ହଉଛି ସବୁଆଡେ ବର୍ଷା ହଉଛି ଏପଟେ ଜମା ବର୍ଷା ନାହିଁ। ଏମିତି ହଉଛି ଆଉ ଗରମ ଯେ ଗରମ। ମଶା ଯେ ମଶା। ହଉଛି ଆଉ ଆଉ ଆମ ଗଛ ଗୁଡିକ ସବୁ ପାଣି। ଭଲରେ ଦିଆ ନଯାଇଥିବାରୁ ଝାଉଁଳି ଗଲାଣି। ହଉ। ତମେ ଆମର ଆଉ କଣ କହିବି ଗଛ ଟା କାଲି ଭାବିଛି ସକାଳୁ ଗଛରେ କିଛି ପାଣି ଦେଲେ ଯାଇଁ ଗଛ ଟିକେ ଭଲ ହବ ଲଙ୍କା ଗୁଡିକ ଲଗେଇଥିଲି ଯେ ସେ ସବୁ ଫୁରୁକୁଟିଆ ହେଇକି ଇଏ ହେଇଗଲାଣି ଫୁଲ ଝଡିଗଲାଣି। ଆଉ ଆମ କଥା ଶୁଣିକି ମାମା ହସିଲେଣି। ଆଉ କଣ କହିବି? ସମୟ ଆଉ ଅଳ୍ପ ଅଛି। ଆଉ କଣ ଟିକେ ପଦେ ଅଧେ କହିଦିଅନ୍ତୁ ରଖିବା ଆଉ ରୁଟି କରିବା।
ହଁ ଆପଣ ଯଦି ବ୍ୟସ୍ତ ଅଛନ୍ତି ଆପଣ ଏବେ ଫୋନଟିକୁ କାଟି ଦିଅନ୍ତୁ। ଆମେ ପରେ କେବେ କଥା ହେବା।
କଥା ହବା ହଉ ରହିଲି।